ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ପ୍ରଣାମ।ହଁ ଭାଇ ପ୍ରଣାମ।
ଭାଇ କୋଉଠୁ କହୁଛନ୍ତି?
ଭାଇ ମୁଁ ମୟୂରଭଞ୍ଜରୁୁ କହୁଥିଲି ଭାଇ, ଆପଣ କୋଉଠୁ କହୁଛନ୍ତି?
କେଉଁଝରରୁ କହୁଛି। ଆ ମୟୂରଭଞ୍ଜରେ ମାନେ ଭଲ ଜାଗା ଫାଗା କଣ ଆପଣ ଜାଣିଛନ୍ତି? ମାନେ କେମିତି ଆକର୍ଷଣୀୟ ଜାଗା କିଛି?
ଅଛି ଭାଇ ଏଠି ଆମର ଦେଉଳି ଡ୍ୟାମ୍ ଅଛି, ହଳଦିଆ ଡ୍ୟାମ୍ ଅଛି, ତାପରେ ସୀତାକୁଣ୍ଡ ଅଛି, ତାପରେ ଏପଟେ ଆମର ଘାଟି ଜାଣି ଥିବେ ଇଏ ବାଙ୍ଗିରିପୋଷି ଘାଟି ପାଖରେ ଗୋଟେ ତାପରେ ଏପଟେ ଅଛି ସୁଲେଇପାଟ ଡ୍ୟାମ୍ ଅଛି ସେମିତି ଅ-ଅଛି ଭାଇ ବହୁତ କିଛି ବହୁତ ଜାଗା ଅଛି ତ କେବେ
ଳିପାଳ ଯୋଉ ଜାଣିଥିବେ
ଆଜ୍ଞା। ଶିମିଳି
ଏ ଶିମିଳିପାଳ ଯାଇଥିଲୁ ବୁଲିତେ, ତ ବନ୍ଦ ଥିଲା ଶିମିଳିପାଳେ ସେ କବେ ବାଘ, ଫାଘ ବୁଲୁଥିଲେ କି କଣ ଛାଡ଼ୁନଥିଲେ ସେଇଥିପାଇଁ ତ ଆମେ ଯାଇଥିଲୁ ଭୀମକୁଣ୍ଡ। ଭୀମ୍ କୁଣ୍ଡ ଜାଣିଚନ୍ତି ନା? ଆ ଭୀମକୁଣ୍ଡରେ ଭଲ ଜାଗାଥିଲା କିନ୍ତୁ ଦିଟି ଲୋକ କଣ ଆକ୍ସିଡେଣ୍ଟ ହେଇଥିଲା ବୋଲି, ଗୋଟେ ଲୋକ ସେଇ ଓପୁରୁ ଗଳି ପଇଲା ଆପଣ ଜାଣିଚନ୍ତି ସେଇ କେସ ବିଷୟରେ?
ଯେ ଭୀମକୁଣ୍ଡ, ଯେ ସୀତାକୁଣ୍ଡ, ଏଇଗୁଡାରେ ଦେ ମାନେ ଏଇଥର ବି ଯା ଯାଇଥିଲେ, କେତେ ଦିଟା ପିଲା ନା କେତେ ହଁ, ଦିଟା ପିଲା ନା କେତେ ଡେଥ କରିଗଲେ, ସେଇଠି ଦେ ସୀତା କୁଣ୍ଡ ନା କୋଉଠି ନା ଭୀମ
କଣ କହିଲେ ଆପଣ ଜାଣିଚନ୍ତି କି? ସେଇ ଆଖପାଖ ତ ଆପଣ ଆଜ୍ଞା ଲୋକ କେମିତି କଣ ଜାଣିଚନ୍ତି କି? ପଇଲେ କେମିତି କଣ?
ନା, ସେପଟେ ତ କିଛି ଜାଣିନି
ଆଜ୍ଞା। ଆପଣ ଏବେ କୋଉଠି କି?
ମୁଁ ବହରଦାରେ। ନାଇଁ ବହରଦା କହୁଛି ବାରିପଦା
ଆପଣଙ୍କ ଆଡେ ମାଛ ଚାଷ କରନ୍ତି? ଧାନ ଚାଷ
ମାଛଚାଷ ତ କରନ୍ତି, ବହୁତ କମ କରାଯାଏ ହେଲେ, ମାଛ ଏଇ ଯୋଉ ବର୍ଷା ଦିନରେ ମାଛ ଧରିବାକୁ ହଉ ଯାଆନ୍ତି ସମସ୍ତେ ତ ମାନେ ବାପାମାନେ ସମସ୍ତେ ଆଉ।
ଚାଷ ଅ ଆପଣ ଧାନ ଚାଷ ସବୁ ଏମିତି କରୁଥିବେ, ମାନେ ଫାଷ୍ଟ ତଳା ପକଉଥିବେ, ତାପରେ ପାଗ ଦେଖିକି ତାପରେ, ଧାନ ଉଠିଲେ, ତଳା ଫଳା ମାରନ୍ତି, ତାପରେ ଧା ସେଇ ଯୋଉ ବାତ୍ୟା, ବନ୍ୟା ଯୋଉ ହୁଏ, ସେଇଠି ବଧେ ଆପଣ ମାଛ ଧରନ୍ତି, ନୁହେଁ କି? ଆମ ଆଡେବି, ଆଜ୍ଞା, ଏମିତି ସେମିତି ଧରନ୍ତି। ଆମ ଆଡ଼େ ଏଇ ଆଜି ତ ମେଘ ହେଇଛି ଏଇ ଚାରି ପାଞ୍ଚ ଟା ବେଳେ ଘଣ୍ଟେ ଦି ଘଣ୍ଟା ହେଲା ମେଘ ହେଇଛି। ଆପଣ ଆଡେ ମେଘ ହେଇଚି ନା ନାଇଁ।
ହଁ ଆମ ପଟେ ବର୍ଷା ଏବେ ଦଉଥିଲା ଏବେ ଦ ଛାଡି ଯାଇଛି ଏଇ ଟିକେ ଆଗରୁ ଦଉ।
କି ମାଟି ପବନ ହଉଛି ଟିକେ ଯେ ରେସରେ।
ହଁ ବାହାରେ ତ ଭଲା ଭଲ ପାଗ ହେଇଛି ଭଲ ଲାଗୁ
ଏଇ ହଁ ଟିକେ ଥଣ୍ଡା ଥଣ୍ଡା ଲାଗୁଛି ଦି ତିନି ଘଣ୍ଟା ଧରି ମେଘ ହେଲା। ଆମେ ତ ଯାଇଥାନ୍ତୁ ଖେଳିିତେ। ଫୁଟବଲ ଖେଲତେ ଯାଇଥାନ୍ତୁ ଯେ କ୍ରିକେଟ ଖେଳୁ। ଫୁଟବଲ୍ ଖେଳୁ।
ଆଜ୍ଞା ଭାଇ ସବୁଠୁ ଭଲ କୋଉଟା ଲାଗେ କ୍ରିକେଟ ନା ଫୁଟବଲ।
ଆଜ୍ଞା ତିନିଟା ବେଳେ ବାହାରିଥିଲୁ ଖେଳିତେ କ୍ରିକେଟେ। ତ ମେଘ ହେଲା ତିନି ଘଣ୍ଟା ବସ ବସିକି ସବୁ ସାଙ୍ଗମାନେ ଫୋନ ଫାନ କରିକି ସେ ଯୋଉ ଆମର ଯୋଉ। ସରକାର ଯୋଉ ଘରଟା ଦେଇଛି ଯୋଉ ପଞ୍ଚାୟତ ଘର। ପଞ୍ଚାୟତ ଘର। ଶୁଣିଥିବେ ସେଇଟା ଆମେ ବସକି ତାସ ଦସ ଖେଳଥିଲୁ।
ଆଜ୍ଞା।
ତାସ ଖେଳୁଥିଲୁ ତାପରେ ଆପଣ କଲ ସ ଆଇଲା। ଏବେ ମେସେଜ ଆସିଥିଲା ସେଥିପାଇଁ ଆପଣ ବିଷୟରେ କି ନ୍ତୁ।
ଆଜ୍ଞା।
ଆ ଏ ଆପଣ ବିଷୟରେ କିଛି କହୁନାହାନ୍ତି।
ହଁ ଆମର ପଟେ ବି ସେମତି ହିଁ ତ ଆଉ। ଏପଟେ ବର୍ଷା ଦଉଥିଲା ତାପରେ ଫେରେ। ଏବେ ତ ଛାଡି ଯାଇଛି ଆମେ ଆଉ ଆଜି କଣ ଖାଇଛନ୍ତି।
ଆଜ୍ଞା ସକାଳୁ ଉଠିଲି ଫାର୍ଷ୍ଟ ଦାନ୍ତ ଘଷିଲି। ଠିକ ଯେତେ ନଅଟା ହେଲା ଆମ ଘ ର ଆଉ ଗୋଟେ ଘର ନୂଆ ଘର ଚାଲିଛି ତ ତାପରେ ଘରେ ପଠେଇଲେ। ବଜାରରୁ ଟିକେ ମାଂସ ଫାଂସ ଆଣତେ।
ଆଜ୍ଞା ଆଜି ତ ରବିବାର ହଁ ତ ଚି-ଚିକେନ। କି ମାଛ ହେଇଥିବ ଆଜି ଆଉ।
ଆଜ୍ଞା ମାଂସ ଆଣଲି। ତାପରେ ଘରେ ସବୁ କଲେ ମାଂସ ତୁ ଇଏ କରିକି ମା କଲେ। ହେଲେ ତାପରେ ତ ଚାରିଟା ବେଳ ହେଲା ଖେଳତେ ବାହାରଥିଲୁ ମେଘ ହେଲା।
ଆଜ୍ଞା।
ଆଜ୍ଞ ଆପଣ କଲର ର କଣ ପସନ୍ଦ।
ଆଜ୍ଞା ଭାଇ।
ଆଜ୍ଞା ଆପଣ କଲର କଣ ପସନ୍ଦ ଯେମିତି ନାଲି ନେଳିଆ ଏମିତି ପସନ୍ଦ।
ମତେ ହଳଦିଆ ଟା ଟିକେ ଭଲ ଲାଗେ ଆଉ ପିଙ୍କ ଟାଇପ ପିଙ୍କ ହାଲକା ପିଙ୍କ ଟା ଯଉ।
ଆଜ୍ଞା ଆପଣ ବୋଲବମ ଯାଆନ୍ତି।
ନା ବୋଲବମ୍ ତ ଯାଇନି।
ଏ ଆପଣ ସେ ବୋଲବାମ ବିଷୟରେ ଜାଣିଛନ୍ତି ନା ନା କହିମି।
ଆଜ୍ଞା।
ବୋଲବମ୍ ବିଷୟରେ କିଛି ଜାଣିଛନ୍ତି ନା? ନା କହିମି
କୁହନ୍ତୁ।
ଏ ସୋମବାରେ ସବୁ ଆଇଁଷ ଛାଡନ୍ତି ।ସେ ଯୋଉ ମା ଟା ସାରା ସବୁ ଆଇଁଷ ଛାଡନ୍ତି, ତାପ
ମାନେ ସୋମ ସବୁ ସୋମବାର ଖାଆନ୍ତି ନାଇଁ।
ନା ପୁରା ମାସଟା ସାରା ଏ ଯୋଉ କିଏ ଗୋଟେ ମାସଟେ ହେକା ଶିବଙ୍କ ଯୋଉ ଗୋଟେ ମାସ ଥାଏ। ସେ ମାସଟା ସାରା ପୁରା ଛାଡିବେ। ତାପରେ ସବୁ ସୋମ ବାରେ ଯାହାର ମନ ହେଲା ସିଏ ଯିବ ଭାର କାନ୍ଧେଇକି। ଯେତେଥର ଚାହିଁବେ ସେତେଥର ବି ଭାର କାନ୍ଧେଇ ପାରିବେ। ତାପରେ ଆମ ଆଡେ ଆଜ୍ଞା।
ଆପଣ ଯାଆନ୍ତି ନା?
ହଁ ଆମେ ଏଥର ଯାଇଥିଲୁ ଫାଷ୍ଟ ସେ କେଉଁଝରର କୁଶଳେଶ୍ୱର ଜାଣିଚନ୍ତି?
ହଁ ଉମ୍ ନାଁ ଜାଣି ତ ନାହିଁ, ବାକି ତ ଆଜ୍ଞା।
ଆମେ ତ ଯାଇଥିଲୁ ସେଇଠି ଭାର କାନ୍ଧେଇକି, ତାପରେ ଠିକ୍ ଲାଷ୍ଟ ଯୋଉ ସୋ-ସୋମବାର ଟା ସେଇଠି ତ ସବୁ ବୁଲାବୁଲି କରତେ ସବୁ ଗାଁରେ ଯେତିକି ଲୋକ, ସବୁ ମିଶିକି କଥା ହେଇକି ଯାଇଥିଲୁ ଗୋଟେ ବିହାର ଯୋଉ ପ୍ରେମ ମନ୍ଦିର ସେଇ ଯୋଉ ଇଏ, ବିହାର ଆଡ଼େ ସବୁ ଯାଇଥିଲେ ସାତ ଆଠ ଦିନ ରହିକି ଆସିଥିଲେ। ତାପରେ ପୁରୀ ଯାଇଥିଲେ ଲାଷ୍ଟ ଇଏକୁ ଆପଣଙ୍କ ଆଡେ ବୋଲବମ ଯାଆନ୍ତି ନା ନାହାଁନ୍ତି?
ହଁ ଯାଆନ୍ତି ତ ବହୁତ ଯାଆନ୍ତି। ଆଜ୍ଞା?
ଗାଁ ଲୋକ ଯାଉଥିବେ ନା?
ହଁ ଗାଁ ତ ଗାଁରେ ଏତେ ଯାଆନ୍ତିନି, ମାନେ ଏ ଗାଁ ପାଖାପାଖି ଗାଁରେ ଯାଆନ୍ତି ସବୁ ଆଉ।
ଏ ରଜ ଘରକୁ ଆସିଥିଲେ?
ଆଜ୍ଞା ଘରକୁ ଯାଇଥିଲୁ ରଜରେ।
ଆଜ୍ଞା। ଆମ ଆଡ଼େ ତ ରଜ ଭଲ ହେଇଥିଲା, ମାନେ ଆଖପାଖ ଯେତିକି ଗାଁ ସବୁ ଭଲ ଦୋଳି ଫୋଳି ପଡ଼ିଥିଲେ, ଆମେ ଯଦି ଆଖପାଖ ଗାଁ ଆମ ରଜରେ ସବୁ ଦୋଳି ଫୋଳି ପଡିଥିଲା ଆଖପାଖ ଗାଁରେ ସବୁ ସବୁ ଭଲ ଭଲ, ଲୋକେ ବି ବହୁତ ଭିଡ ଥିଲେ।
ଆଜ୍ଞା। ଆମର ଆଡେ ବି ସେମତି ଆଜ୍ଞା ଆମର ଏଡେ ବି ସେମି ତି କିଛି ନାହିଁ, ମାନେ ଦୋଳି ଖେଳା ହୁଏ ତାପରେ ଦୋଳି ଏ ସମସ୍ତେ ଆସିଥାନ୍ତି ତ
ସକାଳୁ ମେଘ ଯେ ରାତି ଯାଏ। ସେକେଣ୍ଡ ରଜ ତ ପୁରା ଖରାରେ ଗଲା। ତାପ ଲାଷ୍ଟ ରଜ ଯୋଉ ଆ ଆପଣଙ୍କର ଯୋଉ ମୟୂରଭଞ୍ଜ ସେ ଯୋଉ ଏରିଆ ସବୁ, ସେୟା ଆମେ ଯାଇଥିଲୁ ଫାଷ୍ଟ ଶିମିଳି ପାଳ ଗଲୁ ଯେ ପୁରା ବନ୍ଦ ଥିଲା, ସେ ବାଘ ଫାଘ କଣ ଛାଡୁଚନ୍ତି ବୋଲି ତାପରେ ଯାଇଥିଲୁ ଭୀମକୁଣ୍ଡ। ଯାଇଥିଲୁ ଯେ ସକାଳ ଆଜ୍ଞା ଆଠ ରୁ ବାହାରିଲୁ ସବୁ ପିଲା ମିଶିକି। ସବୁ ବାଇକ ଧରିକି ବାହାରିଲୁ ରାତି ଆଠରେ ଆସି ପହଞ୍ଚିଲୁ।
ଆଜ୍ଞା।
ତ ଆମ ଗାଁ ରେ ବି ରଜ ହଉଥିଲା ମାନେ ଛୋଟ ଆକାରରେ ଟିକେ ସେଠି ପାନ ଫାନ ସବୁ ମିଳ ମିଳୁଥିଲା ମାନେ ମାଗଣା ମିଳୁଥିଲା ଯଉ ମାନେ ବାହାରୁ ଆସିଥିଲେ ତାଙ୍କ ପୁରା ମାଗଣା। ସେଠି ଟିକେ ଭଲ କରିକି ଆକାରରେ କରିଥିଲେ।
ଆଜ୍ଞା।
ଆମ ଗାଁ ଯେହେତୁ ଗୋଟେ ଛୋଟ ଗାଁ ସେଥିପାଇଁ ସବୁ ଆଦାୟ ମାଦାୟ କରିକି ସବୁ ପିଲା ମିଶିକି କରିଥିଲେ ଟିକେ ମାନେ ବଡ ଆକାରରେ ଟିକେ କରିଥିଲେ। ଆଉ-ଆଉ ଯଦି ଆଖ ପାଖ ଯେତିକି ମାନେ ଯୋଉ ଫେମସ ମାନେ ଆଗରୁ ଯେତିକି କରିଥିଲେ ସେମାନେ ତ ବଡ ଆକାରରେ କରିଥିଲେ, ଲୋକ ବି ପ୍ରବଳ। ଆଜ୍ଞା। ଏ କେଉଁଝର କେବେ ଘଟଗାଁ ଆସିଛନ୍ତି?
ଘଟଗାଁ ମୁଁ ଯାଇନି ମାନେ ଦିଦି ମାନେ ଯାଇଥିଲେ ସେଠି ଫଟୋ-ଫଟୋ ଦେଖିଛି ଟିକେ।
ଆଜ୍ଞା।
ମୁଁ ଯାଇନି, କେବେ ଯିବା ଆଉ ଫ୍ରୀ ହେଲେ।
ସେ ଯୋଉ ସାନ ଘାଗରା ବଡ ଘାଗରା ସବୁ ଏଇଠି ଆମେ ଯୋଉ ପାହାଡ ପର୍ବତ ସେଇଭଳିଆ ଜାଗା ସବୁ ଆମ କେଉଁଝର ରେ।
ଆଜ୍ଞା ହଁ।
ଆପଣ କଣ ସକାଳୁ ଖାଇଥିଲେ?
ମୁଁ ସକାଳଠୁ ମାନେ ବିସ୍କୁଟ ଖାଇଥିଲି ତାପରେ ବ୍ରସ୍ କରି ସାରିଲା ପରେ ବିସ୍କୁଟ ଖାଇଥିଲି ଆଉ ଛ ଛତୁଆ ଖାଇକି କଲେଜ କୁ ଯାଇଥିଲୁ କଲେଜରେ ଖାଇଥିଲୁ ଭାତ ଆଉ ଭାତ ଡାଲି ଆଉ ଆଳୁ ଆଉ ଭେଣ୍ଡି ଭଜା। ଖାଇଥିଲୁ ତାପରେ ଏବେ-ଏବେ ଛତୁଆ ଖାଇଛି ତାପରେ ରାତିରେ ଖାଇବା ଭାତ ଆଉ।
ସବୁ ଭାତ ରୁଟି ଆଜିତ ରବିବାର ଯେହେତୁ ମାଛ ମାଛଟିଏ ହେଇଥିବ ରୁଟି ଫୁଟି ଆଜ୍ଞା।
ରୁଟି-ରୁଟି ଖାଏ ମୋର ମତେ ଭଲ ଲାଗେ ରୁଟି ହିଁ ବେଶୀ ତ ଏଠି ହଷ୍ଟେଲ ରେ ଅଛୁ ନା ତ ହଷ୍ଟେଲ ରେ ଆମର ଭାତ ହିଁ କରାଯାଏ ରୁଟି
ନରମ ଜିନିଷ ଟା ଯେହେତୁ ରାତିରେ ଟିକେ କମ ଖାଇବା ଦରକାର। ସେଟା ରୁଟି ଟା ସବୁଠୁ ଭଲ ଜିନିଷ।
ହଁ। ତ ଏଠି ତ ହୁଏନି ଏଠି ହଷ୍ଟେଲ ରେ ଅଛୁ ସେଥିପାଇଁ ନହେଲେ ଘରକୁ ଗଲେ ତ ବେଶୀ ସେଇ
ଘରେ ଯାହା ହେଲେ ବି ଭଲ ଲୋକ ସବୁ ଥିବେ। ଯେହେତୁ ସବୁ ଘରେ ଆସିଲେ ଘର ଲୋକ ସବୁ ଥିବେ। ହଊ ଆପଣ ବି ଆରାମ ଶୋଇବେ ଘରେ ଯାହେଲେ ସେ ମଜା ହଷ୍ଟେଲରେ ଯାହା ହେଲେ ଟିକେ କଷ୍ଟ। ସେଠି କେହି ନଥିବେ ଘର ଭଳିଆ ମଧ୍ୟେ କଣ ଅଛି କିନ୍ତୁ ଯେହେତୁ ତୁ ବି ଏ ସି କରିବାକୁ ପଡିବ ହଷ୍ଟେଲରେ ଯାଇକି। ଆଜ୍ଞା ଆପଣ କେତଟା ଆଉ ଅଛି କଲ କରିବା ପାଇଁ?
ଆଜ୍ଞା।
ଏ ଆପଣଙ୍କର ଆଉ କେତଟା ଅଛି କଲ
ଅଛି ଆଜି ଏବେ ତ ପନ୍ଦରଟା କମ୍ପ୍ଲିଟ ହେବ, ତାପରେ ଆଉଥରେ କରିବାକୁ ହବ ଅଛି କଣ କରିବେ କି?
ଏ ମୋର ତ କାଲି ମୁଁ ଖୋଲିିଲି ଯେହେତୁ ଟାସ୍କ ତ ମୋର ଆସିନି କାଲି ଆସିବ।
ଆପଣଙ୍କର ଆଉ କେତେ? ପାଞ୍ଚଟା ଯେହେତୁ ଦଉଛି, ଆପଣଙ୍କ କେତଟା ଆଉ ଅଛି?
ମୋର ଅଛି ଏବେ ତ ମୋର କେତେ ଅଛି ଏବେ ଆଉ ପାଞ୍ଚ ଆଉ ଚାରିଟା ବୋଧେ ହବ ଏବେ ତାପରେ ଆଉ ଥରେ କେତେବେଳେ ଦବ?
ଆଜ୍ଞା ଆଉ ଚାରିଟା ଦେଲେ କାଲି ପୁଣି ଦବ ଆପଣ ଆଉଠି ହେଲେ କଲ୍ କଲେ ମତେ ମୋତେ ମିସେଜ କଲେ ମୁଁ ମତେ କଲ୍ କଲେ ମୁଁ ଉଠେଇବି ଆଉ ।
ଆଜ୍ଞା ଠିକ୍ ଅଛି ଆପଣ ଖାଲି ତ ମେସେଜ୍ କରିଦେବେ ଯେ ମୁଁ ଫ୍ରି ଅଛି ବୋଲି ।
ଆଜ୍ଞା ଆ ରହୁଛି ଏବେ ଧନ୍ୟବାଦ ।
ଆଜ୍ଞା ଠିକ ଅଛି ।